ଜଣା
ବୋହୁତ ଭଲରେ ଅଛି ଆଉ ତୁମେ କେମିତି ଅଛ?
ଏଇ ବୋହୁତ ଭଲରେ ଅଛି ମୁଁ ଦିଦି ଟିକେ ଇଁ-ଯାଇଥିଲି ବା ବାରିକୁ ଟିକେ ଓଦା ହେଇଗଲି ଆଉ ଆସିକି ଟିକ୍
ତୁମ ପାଖରେ ତୁମ ପାଖରେ ତୁମ ପାଖରେ ବର୍ଷା ଯୋଉ ଛତା ନାଇଁ କି। ତୁମେ କଣ ପାଇଁ ବର୍ଷାରେ ଓଧା ହେଇକି ଗଲ।
ଦିଦି ସତ କଥା ହେଲା ମତେ ବର୍ଷାରେ ଓଧାହ ପାଇଁ ବହୁତ ଭଲରେ ଲାଗେ ସେଥିପାଇଁ। ଟିକେ ବାହାରେ ଓଦା ହେଇଗଲି ଆଉ।
ଯେତେ ବର୍ଷାରେ ଉଦା ହେବାକୁ ଭଲ ଲାଗିଲେ ବି ତମେ କଣ ଜାଣିନ ଏବେ ବର୍ଷା ଋତୁ ଚାଲିଛି ଦେହ ବହୁତ ଖ। ଖରାପ ହବ ତୁମେ ବାହାରେ ରହୁଛ ଏତିକି ଜାଣିବା ଦର ନା ଜାଣିପାରୁ ନା ମାନେ ତମେ ତୁମକୁ ଗେଲ ଲାଗୁଛି ନା ତମେ ଭାବୁଛ। ହଁ ଜର ହେଇଯି ଭଲ ହେଇଯିବ କିଛି ନାହିଁ ତୁମ ପାଖରେ ଘ ପରିବାର ଲୋକ କେହି ନାହାନ୍ତି ତମେ ଏକୁଟିଆ ରହୁଛ ଜାଣିପାରୁଛ। ନା ଜାଣିପାରୁନା।
ଆଜ୍ଞା।
ଯଦି ବଡ଼ ପିଲା ଏଇଗୁରା ଏଇ ଏଇଗୁରା ମାନ ଛୋଟ ପିଲା ଭଳିଆ ସବୁବେ ହବ ବୁଦ୍ଧିିକରିବ ତୁମେ ଛୋଟ ଛୁଆ ପାଠ। ବର୍ଷା ରେ ଖେଳିବାକୁ ତ ଭଲ ଲାଗୁଛି। ହଁ କେତବେଳେ ଅଜାଣତରେ ଓଦା ହେଲ ତମେ କଣ ମତେ ଜାଣିଚ କି ମୋତେ ଓଦା ହେବାକୁ ଭଲ ଲାଗୁଚି ମାନ ମୁଁ ଓଦା ହେବି।
ନାଇଁ ନାଇଁ ଭୁଲ କଥା ଦିଦି। ଆଉ ଓଦା ହେବିନି।
ଏଇଆ ସବୁ। ଆଉ ଖାଇଥିଲ କଣ ଆଜି।
ମୁଁ ଆଜି ଖାଇଥିଲି ଭାତ ଡାଲି ପୋଟଳ ତରକାରୀ। ଆଉ ମିକ୍ସଚର।
ଯାହା ବହୁତ ଭଲ ଖାଇବା ଖାଇଛ ଆଉ ଆଉ ଆମକୁ ଏବେ ଡାକ ତମ ଆଡେ ଯିବୁ ମିଶିକି ମିଶ। ଚର ଛେଚା କରିବା ପଖାଳ ଭାତ ମାଛ ଭଜା।
ପଖାଳ ପଖାଳ ର ଯେତିକ ସବୁ ଖାଦ୍ୟ ଅଛି। ଆଁ ତ ବନେଇବା ପଖାଳ ର ଆଇଟମ ଖାଦ୍ୟ। ଆଜ୍ଞ ଆଜ୍ଞା। ଆଳୁ ପୋଡା ଆ ଭେଣ୍ଡି ପୋଡା। ଅଁ ସବୁ ପୋଡା ପୋଡି କରିକି।
ତୁମେ ସବୁ କେତେବେଳେ ପୋଡା ପୋଡି କରିକି ମତେ ଡାକିବ ହେଲା ମୁଁ ଟିକେ ତମ ଘରେ ଯିବି ମିଶିକି। ସବୁ ପଖାଳ ଖାଇଲେ ସାଙ୍ଗ ହୋଇଇ ମିଶିକି ବଢିଆ ଲାଗେନା ଆମ୍ବୁଲ। ଆମ୍ବୁଲ ଝୋଳ ଯୋଉ ପାଗ କରି ଖଟା ଆଚାର ଫାଚାର ବଢିଆ ଲାଗେନା? ତମେ କେବେ କରି ମୋତେ ଡା। କୁହ ମିଶିକି ଯିବା ଖାଇବା ହେଲା।
ଦିଦି ଆସିବେ କେବେ ଖାଇବେ ଆମ ଏପଟରେ କେତେ ବୁଲିବା ପାଇଁ ଜାଗା।
ତମେବନେଶ ଶୁଣ ଶୁଣ ତମେ ଭୁବନେଶ୍ୱରରେ କେଉ ଜାଗାରେ ରୁହ ମତେ କୁହ ମୁଁ ଯେବେ ଯିବି ତମକୁ ଦେଖା କରିବି।
ମୁଁ ଭୁବନେଶ୍ଵରରେ ଶୈଳଶ ବିହାର ପାଖରେ ରହୁଛି।
କଣ ହଉ ଭଲ କଥା ମୁଁ ଏବେ ଯେବେ ଯିବି ତୁମକୁ ଦେଖା କରିକି ଆସିବି। ମୁଁ ବି ସେ ପାଖାପାଖି ଯାଏ ମୁଁ ବି ତବରହୁଥିଲି ନୟାପଲ୍ଲୀରେ। ହେଲା ମୁଁ ତ ନୟାପଲ୍ଲୀରେ ରହୁଥିଲି। ତାପରେ ମୋ ଦେହ ଖରାପ ହେଲା ପରେ ପରେ ମୁଁ ଘରକୁ ଟିକେ ପଳେଇ ଆସିଛି। ତାପରେ ଆଉ ବି ଯାଇନାହିଁ କିନ୍ତୁ ପରେ ଯେବେ ହେଲା କି ନିଶ୍ଚିନ୍ତ ଯିବି ଯେବେ ଭୁବନେଶ୍ୱରରୁ ତୁମକୁ ଦେଖା କରିବି। ହେଲା ସ ଯେହେତୁ। ସୋ ବ୍ୟସ୍ତ ବହୁଳ ଜୀବନ ସମସ୍ତଙ୍କର କାମ କେତେବେଳେ ତୁମେ କାମରେ ରହୁଛ କେତେବେଳେ ଆମେ ମୁଁ କାମରେ ରହୁଛି। ତ ଦେଖାହେଇ ପାରୁନି କେତେ ଦିନ ଗୋଟେ କୋଉ ଦିନ ସମୟ ବାହାର କରି ଆମ ଦୁଇ ଜଣ ଦୁଇ ଜଣ।
ଦୁଇ ଜଣଙ୍କୁ ଦେଖା କରିବା ନିହାତି ନିହାତି ଦିଦି।
ଆଉ ତମକୁ ତମେ ତମେ ଦେଖିଛ ଏବେ ବର୍ଷା ହଁ ମୁଁ କହିଲି ଏବେ ଯୋଉ ସବୁ ଗଛ ଦେଖିଛ ଗୋଟେ କାଇଚ ମାନେ ଯୋଉ କାଞ୍ଚନ ଫୁଲ ଅଛି ଛତୁ ଟାଇପ୍। ଭୋ ଲାଗେ ଖାଇବାକୁ ଜାଣିଛ। ସେ ଗଛ ସେ ଗଛର ଫୁଲ ଟାକୁ ସେ ଗଛ। ଗଛର ଫୁଲଟା ପୁରା ଲାଗି କମ। କହିଲା ମାନେ ସେ ଗ ହଁ ସେ ଫୁଲଟାକୁ ପୁରା ଭାଜି ଦେବେ ପୁରା ଛତ। ଛତୁ ଟାଇପ ର ଲାଗିବ ତାକୁ ବି ସେମତି ଯେମିତି ଛତୁ ଯୋଉ ଟାଇପ ଯେମିତି ବନାହୁଏ ଯୋଉ ପ୍ରୋସେସ ଯୋଉ। ପ୍ରଣାଳୀରେ ଯୋଉ ପ୍ରଣାଳୀରେ ଛତୁ ବନା ହୁଏ ତାକୁ ମଧ୍ୟ ସେଇ ଯୋଉ କାଞ୍ଚନ। ଫୁଲ ଗ ପ ଫୁଲକୁ ସେଇ ଟାଇପର ବନା ହୁଏ।ସେ ପୁରା ଏକ ସମାନ ଲାଗିବ ମାନେ ସ୍ୱାଦିଷ୍ଟ ପୁରା ଏକା ଟାଇପରେ ଲାଗିବ କି କେହି ବାରି ପାରିବେନି ଯେ ଏଇଟା ହଁ କହିପାରିବେନି ଯେ ଛତୁ ନ ହେଇକି ଗୋଟେ ଫୁଲର ମାନେ ଫୁଲ ଗୋଟେ ଆମ ଘର ପାଖେ ରେ ଆମ ଘର ସାଇଡ ରେ ଗୋଟେ ଗଛ ଅଛି ତ ସେ ହେଇଛି ମୁଁ ଏଇନା ଛାତ ଉପରେ ଟିକେ ତୁମ ସହ ଥା ହେଲାବେଳେ ସେ ଫୁ ବହୁତ ଫୁଲଟା ବହୁତ ସୁନ୍ଦର ଦେଖାଉଥିଲା।ମୁଁ କହିଲି ଯା ହଉ ଆଜି ବୋଧେ ବୋଉ ତୋଳିକି ନେଇନାହାତି ତରକାରୀ କରିବା ସେଥିଲାଗି ମୁଁ କହିଲି ତମ ଆଡେ ଅଛି କି କଣ ତମେ ଜାଣି
ତାହେଲେ କେବେ ଗୋଟେ ବନେଇକି ଆମକୁ ଖାଇବା ପାଇଁ ଦେବେ ଆଉ।
ନିଶ୍ଚିନ୍ତ ତମକୁ ମୁଁ ଡାକିବି କେବେ ଛତୁ ସେ ଫୁଲକୁ ଆଣେ ଛତୁ କରିବି ଆମେ ପଖାଳ ମିଶିକି ଯୋଉ ଖାଇବା କହୁଥିଲି ତୁମେ କେବେ ସମୟ ବାହାର କରିକି ମତେ କୁହ ଆମ ଘର ଏଡି ଇଆଡ଼େ ଆସିବ
ଆଜ୍ଞା ତ ମୁଁ ଜାଣିନି ଏଇଟା କେମିତି ଆ ମୁଁ ଆପଣଙ୍କ ପ୍ରଥମ ଥର ଶୁଣିଲି ଏଇ ତରକାରୀ କରିକି ଫୁଲରେ ତରକାରୀ କରିକି ଥାଆନ୍ତି ବୋଲି ତ ନି୍ଚ ନିଶ୍ଚୟ କେବେ ନା ମୋ ଘରେ ମୋ ବୋଉ କୁ କହିବି ନିହାତି କେବେ ଗୋଟେ କରିବେ ଆଉ ଆପଣଙ୍କୁ କଲ କରିକି ଜଣେଇବି କିି ଦି ମୁଁ ଆଜି ସେଇ ତରକାରୀ କରିକି ଖାଇଛି।
ହୁଁ ନିଶ୍ଚିନ୍ତ କହିବେ ମତେ ହେଲା।
ଆଜ୍ଞା ଆଉ ଆପଣଙ୍କ ସେପଟେ ବର୍ଷା ହଉଛି?
ହଁ ଆମ ଏପଟେ ବହୁତ ଜୋରରେ ବର୍ଷା ହଉଛି। ବର୍ଷାରେ କୁହନ୍ତୁନି ଏବେ ଯୋଉ ବର୍ଷାରେ ଓଦା ହେଇକି ମୁଁ ବାହାରକୁ ଯାଏନି ବର୍ଷାରେ କିନ୍ତୁ ଟିକେ କାମ ପିଇଲେ ଆମର ଟିକେ ବହୁତ ଅସ ରା ମାନେ ତ ଘର ସହିତ ମାନେ ଲାଗିକି ରହିନି ଟିକେ ଦୂରେଇକି ଅଛି ଆଉ ହେଲା ମାନେ ଘରର ଗୋଟେ ଦି ପା ଦି ପାହାଚ ଛାଡିକି ମାନେ ଦି ପାହାଚ ମତଲବ କି ଦି ହାତେ ଛାଡ଼ିକି। ତ ଟିକେ ଗଲା ବେଳକୁ ଆମକୁ ବହୁତ ଅସୁବିଧା ହୋଉଛି ସେଥିଲାଗି ଭିଜି ଯାଉଥିଲୁ ଆଉ କିନ୍ତୁ ଏବେ ଆମର ଆଗକୁ ବର୍ଷେ ଯେହେତୁ ଲଘୁଚାପ ଏବେ ହେଇଛି ବୋଲି ପ୍ରବଳ ମାତ୍ରାରେ ବର୍ଷା ହେଛି ବୋଲି ଓଦାଯାଇଛି ଆଉ କିଛି ଦିନ ପରେ ଆମ ରୋଷେଇ ସେ ଘର ହେଇଯିବ ଆଉ ହଇରାଣ ହବାର ନାହିଁ। କିନ୍ତୁ ବର୍ଷା ଲାଗି ଆମେ ଟିକେ ବହୁତ ହଇରାଣ ହଉଛ ଏବେ।
ଲଘୁଚେପ ତ ଚାରି ତାରିଖ ଯାଏଁ ଥିଲା ମାନେ ଆଜି ପର୍ଯ୍ୟନ୍ତ ଥିଲା। ଆଜି ଆଜି ଦିନଟା ବର୍ଷ ଶା ହବ କାଲି ଠାରୁ ଟିକେ ପାଗ କେମ ମାନେ
ନା ଏବେ ବି ସକାଳ ସକ୍ ସକାଳ ଅପେକ୍ଷା ଏବେ ଟିକେ ପରିବର୍ତ୍ତନ ତ୍ତନ କଲାଣି ପାଗ ମତେ ଲାଗୁଛି ଆଉ ଅସରାଏ ଖଣ୍ଡେ ଯଦି ରାତିକି ହେଲା ହେଲା ନହେଲେ ପୁରା ପାଗ ବଦଳେଇ ଦେଲାଣି।
ଆମ ଏପଟେ ଯଦି ପ୍ରବଳ ମାତ୍ରାରେ ବର୍ଷା ହଉଚି ପ୍ରବଳ ମାତ୍ରାରେ
ତ ଆମ ଏପଟ ସାଇଟରେ ଏବେ ନାହିଁ।ମତେ ଲାଗୁଛି ହଁ ସେଇପଟ ଏରିଆରେ ମତେ ଲାଗୁଚି ସେପଟ ସାଇଟରେ ଉଠେଇଛି ନା ହଉଛି ବୁ ଭୁବନେଶ୍ୱର ଏରିଆରେ ଜଣାପଡୁଛି ଏପଟ କିନ ଆମ ଏପଟ ସାଇଟରେ ନାହିଁ। ଏବେ ଏୟା ଆଉ। ଆଉ କଣ? ତୁମେ ଘରକୁ ଫୋନ୍ ଫାନ୍ କରୁଛ ନା କରିନା?
ଏମତି ଘରକୁ ମୁଁ କରିଥିଲି ଆ ଭାଇଙ୍କ ସହିତ ଭାଉଜଙ୍କ ସହିତ ସହିତ ମୋ ବୋଉଙ୍କ ସହିତ କଥା ହଉଥିଲି। ହ ସେମାନେ ମୋମୋ ଅଲ୍ ମୋ ଘରେ ମୋ ଦିଦି ଯିଏ ବାହା ହେଇସାରିଛନ୍ତି। ସିଏ ଆମ ଘରକୁ ଆସି ତାଙ୍କର ଗୋଟେ ଚାରି ମାସର ଛୋଟ ଝିଅଟେ ତାଙ୍କୁ ଟିକେ ଦେଖ ଦେଖୁଥିଲି ଭିଡିଓ କଲ୍ କରିକି।
ଯାହା ହଉ ତମ ତମ ଭାଇବୋ ତୁମ ଭାଇ ଭଉଣୀଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖନ୍ତୁ। ଭାଇ ଭଉଣୀ ତୁମ ପରିବାରକୁ ଘଣ୍ଟଘୋଡ଼େଇ ରଖନ୍ତୁ ବହୁତ ଭଲରେ ରଖନ୍ତୁ। ଆଗକୁ ବହୁତ ଯାଅ। ଆଉ ଜୀବନ ବିଷୟରେ ଆଗକୁ ତମ ମାନେ ଜୀବନ ବିଷୟରେ କଣ ଭାବିଛ? ପାଠ ପଢା କି ଚାକିରି ବାକିରି ଉପରେ କେମିତି କଣ ଭାବିଛ କଣ କରିବ?
ଭାବିଚି ମତଲବ୍ ମୁଁ ତ ଡିପ୍ଲୋମା କରୁଛି। ତ ମୋର ଯେତେବେଳେ ମାନେ ଶେଷ ବର୍ଷ ଦିନ ହଁ ଆମର ତ ତା ଆଗରୁ କ୍ୟାମ୍ପସ ଆସିଥିବ। ତ ଘୁମ ସେଇ ସରେ ଯିବି ବୋଲି ଭାବିଛି ଆଉ ଆମର ଯେତିକ ସବୁ କ୍ୟାମ୍ପସ ଅ ତା ଦେହରେ ଆମର ତ ସବୁ ଓଡିଶା ବାହାରି ଚାକିରି ତ ଆମ ଘରେ ଟିକେ ମନଗୁଣା କରୁଛନ୍ତି ଛୋଟ ପିଲା ଟା ଯିବ ବାହାରକୁ। ଆ
ନାଇଁ ନାଇଁ ଯଦି ତୁ ମୋ ଘରେ ଶୁଣ ଯଦି ତୁମ ଘରେ ଟିକେ ମନ ଉଣା କରୁଛନ୍ତି ତାହେଲେ ତୁମେ ପାଠ ପଢିବା ପୂର୍ବରୁ ତୁମ ଘର ଲୋକ ଜାଣିଥିଲେ ନାଇଁଇ ଚାକିରି ଓଡିଶା ବାହାରେ ହବ।
ନିହାତି ନିହାତି ଜାଣିଥିଲେ ଆମ ଘରେ ସମସ୍ତ ଆମ ଘରେ ସମସ୍ତେ ଛାଡନ୍ତି। ଥିଲେ। ଟିକେ ମା ମନ ନା ଟିକେ ଇଏ କରନ୍ତି ମୋ ବୋଉ ଦିଏ ନହେଲେ ଆଉ ଆମ ଘରେ ସମସ୍ତେ ମତେ କୁହନ୍ତି କିଛି ନାହିଁ। ତୁ ସବୁ କରିପାରିବୁ।
ଯାହା ବହୁତ ଭଲ କଥା ତମ ଘର ତମ ଘର ଲୋକ ଏତେ ତୁମ ଆଗକୁ ବଢିବାରେ ସାହାଯ୍ୟ କରୁଛନ୍ତି ତମ ସାଥ ଦଉଛନ୍ତି ବହୁତ ଶୁଣିକି ଖୁସି ଲାଗିଲା। ଆହୁରି ମଧ୍ୟ ଆଗକୁ ସାଥ ଦେଲେ ତମେ ଆଗକୁ ଜୀବନରେ ବହୁତ
ନିହାତି ନିହାତି ନିହାତି ମୋ ଭାଇ ମୋ ବାପା ମତେ ସ କେବେ ବି କୌଣସି କହିନାହାନ୍ତି କି ଯେ ତୁ ଝିଅ ପିଲାଟା ଏଇଟା କରୁଛୁ ଏଇଟା ଏମିତି ହବ। କେବେ ବି କହିନାହାନ୍ତି ତୁ ଏଟା ପାରିବୁ ତୁ ଏକା କର ମତେ କେବେ କହିବେନି ମୁଁ ଯିବି ମୁଁ କରିଦେବି ନାଇଁ ତୁ କାମ କର ମୁଁ ପଛରେ ଅଛି ।
ଯା ବହୁତ ଭଲ କଥା ଏତେ ଶୁଣି ଖୁସି ଲାଗିଲା ତୁମ ପରିବାର ତୁମ ସହିତ ଏତେ ସାଥ ଦଉଛନ୍ତି ବୁଝିଲ। କିଛି ଆମ ଏପଟ ସାଇଡ ରେ କିଛି ପରିବାର ଅଛନ୍ତି ହେଲା କହିବି କାଇଁ ଏଇଟା କରିବୁ କାଇଁ ଏମିତି ହବ ସେମିତି କରନି କାଇଁ ଝିଅ ପିଲା ବାହାରକୁ ଯିବୁ ଇଏ କରିବୁ ଆରେ ଝିଅ ପିଲା ଯଦି ଦେଖ ଯେ ପର୍ଯ୍ୟନ୍ତ ଗୋଟେ ଝିଅ ପିଲା ରାତି ଆଠଟା ନଅଟା ରେ ଗୋଟେ ପୁଅ ପିଲା ଯଦି ବୁଲିପାରୁଛି ଗୋଟ ଝିଅ ପିଲା ଯଦି ବୁଲୁନି ତମେ ଜାଣିବ ଆଜିକା ସମୟରେ ବି ଆମେ ସ୍ୱାଧୀନ ହେଇନେ। ଆମ ଦେଶ ସ୍ଵାଧୀନ ହେଇକି ଯାହା ନ ହେଇକି ସେଇୟା । ଦେଖୁଥିବେ ତ ଆଜିକା ସମୟରେ କେତେ ଝିଅ ପିଲାଙ୍କ ପ୍ରତି
ସେତେବେଳେ ଜାଣିବେ ଯିଦି ଗୋଟେ ରାତି ଅଧରେ ଗୋଟେ ଝିଅ ଏକୁଟିଆ ବାହାର ଯାଇ ଯଦି ମାନେ ଭଲ ଭାବରେ ଘରକୁ ଫେରି ଆସିଲା ତାହେଲେ ଜାଣିବେ ଆମ ଦେଶ ସ୍ଵାଧୀନ ହେଇଛି ବୋଲି।
ହଁ ବାସ୍ ସେଇ ସେଇ ସେଇଟା ସମସ୍ତଙ୍କ ମନରେ ରହିବା ଦରକାର ବୁଝିଲ କାଇଁ ଆମ ଉପରେ ସେମିତି ସବୁ ପୁଅ ପିଲାଙ୍କ ମନରେ ରହୁ କି ଝିଅ ପିଲା ବି ସେମିତି ଇଏ ହେବା ଦରକାର।
ହଁ।
ଏଇଆ ସବୁ ଆଉ।
ଆଉ ଦିଦି ଆପଣ ଆଜି କଣ ଖାଇଚନ୍ତି?
ହଁ ମୁଁ ଖାଇଛି ଭାତ, ଡାଲମା, ଶାଗଭଜା, ଆଳୁ ଭର୍ତ୍ତା, ବଢି ଚୁରା ଆଉ ସୋୟାବିନ ଆଳୁ କଷା ଆଉ ଏଇଆ ଖାଇଛି ଆଉ ବୁଝିଲେ? ଏଇଆ ଆଉ କଣ କରିବା ସେମିତି ଦୁଃଖ ସୁଖ ଲାଗି ରହିଛି। ସମସ୍ତିଙ୍କ ଜୀବନରେ କାହା ଜୀବନରେ କେତେବେଳେ ଖୁସି କାହା ଜୀବନରେ ଦୁଃଖ।
ସେ ପୁରା ପଢି ହବନି।
ସବୁବେଳେ ତ ସବୁବେଳେ ତ ସମାନ ନୁହଁ ନା ସବୁବେଳେ ସମୟ ସମାନ ନୁହଁ ନା କେତବେଳେ ଭଲ ମିଳିବ କେତେବେଳେ ଖରାପ ମିଳିବ ଯାହା ମିଳୁଛି ବାପା ମା ଆମକୁ ବହୁତ କଷ୍ଟରେ ଆଣି ଦଉଛ ଆମେ ତାଙ୍କୁ ଖାଇବା ଖାଇବା କଥା ଖାଦ୍ୟରେ ରସ
ଆମେ ସେଇ ଖାଦ୍ୟଟି ଆମେ ଭାତ, ଡାଲି ଏ ସେଇ ପ୍ରକାର ତିନି ପ୍ରକାର ଖାଇପାରୁଛି କିଛି ଲୋକ ଅଛନ୍ତି ସେଇ ଭାତକୁ ବି ଖାଇବା ପାଇଁ ଡହଳ ବିକଳ ହଉଛନ୍ତି ତାଙ୍କ ପାଖରେ ସେଇ ଚାଉଳ ଟିକେ ନାହିଁ କରିକି ଖାଇବା ପାଇଁ ଭଗବାନ ତ ଆମକୁ ବହୁତ
ହଁ ଉ ବିଶ୍ବାସ ଆମେ ତ ଦି ଓଳି ଦିମୁଠା ଖାଉଛେ ଭଲସେ
ନିହାତି।
ଯେ କିନ୍ତୁ ଲୋକ ଲୋକ ଟୋଟାଲି ପାଉନାହାନ୍ତି ଖାଇବାକୁ ପାଉନାହାନ୍ତି।ରାସ୍ତା କରରେ ଦେଖୁଛୁ କେମିତି ଗୋଟେଇ ଗାଟେଇ ଖାଦ୍ୟ ପାଉଚନ୍ତି। ତାଙ୍କ କବା ଅବସ୍ତା ଭାବିଲା ବେଳକୁ ବହୁ ସମୟ ବହୁତ ଟାଇମ୍ ରେ ଦୁଃଖ ଲାଗେ। କିନ୍ତୁ ଖାସ୍ ତାଙ୍କ ସେମାନେ ବି ଭାବୁଥିବେ ଆମକୁ ଦେଖିକି ଇଫ୍ ତା ବଡ ବଡିଆ ଲୋକଙ୍କୁ ଟିକେ ଦେଖି ଲାଗୁଥିବ ଲାଗୁଥିବ କି ଏ ଲୋକ ଏମିତି ଭଲରେ ରହୁଛନ୍ତି ଆମକୁ ମଧ୍ୟ ସେମିତି ଖାଦ୍ୟ ମିଳୁ।
ହଉ ଦିଦି ଆପଣଙ୍କ ସାଙ୍ଗରେ ମୁ ଆଜ୍ଞା ଆପଣଙ୍କ ସାଙ୍ଗରେ ଯଦି କଥା ତି ଭଲ ଲାଗିଲା ଆପଣ ତ କହୁଥିଲେ କଣ କାମ କରୁଥିଲେ ବୋଲି। ତ ଆପଣ ଯାଆନ୍ତୁ କଣ କାମ କରନ୍ତୁ ଯେତେବେଳେ ଫାଙ୍କା ପାଇବେ ଅ, ମ ସେ ମନେ ରଖିଥିବେ ଭୁଲିବେନି।
ହଁ, ହଁ, ମୁଁ ନିଶ୍ଚିନ୍ତ ଯେତେବେଳେ ଫାଙ୍କା ହେବି ତୁମକୁ କଲ୍ କରିବି। ଦ